ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ଏବେ ମୁଁ ବସିଛି ଆପଣ କଣ କରୁଛନ୍ତି?
ହଁ ଏଇ ଏବେ ଜଷ୍ଟ ଖାଇବା ସାରିଲା ଆସିକି କଲ୍ କଲ୍ କଲି ତମ କୁହ ହଁ ଟିକେ ଲେଟ୍ ହେଇଗଲା ବର୍ଷା ପାଗ ଆଉ କଣ କରିବା?
ହଁ ହ ବର୍ଷା ତ ହଉଚି ଆଜି ବହୁତ ବର୍ଷା ହେଲାଣିି ଏଠି
ହଁ ବହୁତ ବର୍ଷା ହଉଛି।
ହଁ। ଆଜି ଦିନ ସାରା ଏକା ବର୍ଷା
ହଁ ଆଜି ଟିକେ ଅଧିକ ହଉଛି ମାନେ ଲଗାତାର ତ ଲାଗିକି ରହିଛି ଟୋଟାଲି ଆଜି ଛାଡିବାର ନାଁ ନାହିଁ
ହଁ ହ ତମ ପଟେ ବି ହଉଛି?
ହଁ ଆମ ପଟେ ତ ହଉଛି
ହଁ ହୋ।
ଏବେ ବି ହଉଛି
ହଁ ଏବେ ଟିକେ ଜଷ୍ଟ ଟିକେ ଛାଡିଛି ଏପଟେ
ହଁ ଦଶ ମିନିଟ୍ ପୂର୍ବରୁ ଛାଡିଥିଲା ପୁଣି ଏବେ ପକେଇଲା
ହଁ ହଁ।
ସବୁଆଡେ ହଉଛି ଲଘୁଚାପ ଟା ହେଇଛି ନା
ହଁ ଆଜି ତ କୁଆଡେ ଯାଇକି ହେଲାନି
ହଁ ହଁ। ତମର କୋଉ ଏରିଆ କି?
ମୁଁ ବଲାଙ୍ଗୀର
ବଲାଙ୍ଗୀର ହଁ ସେଆଡେ ବି ହଉଛି ନା?
ହଁ ହଁ ଏଇପଟେ ବି
ଆଉ ଆଉ କଣ କୁହ?
ତୁମେ କଟ
ଆଉ ଆସ କିଛି କିଛି ଓଡ଼ିଆ କୋଶ୍ଚିନ୍ ଆନ୍ସର ଡିସକସନ୍ କରିବା?
ହଁ ହଁ କରିବା ତୁମେ କୋଉ କୋଉଠିର?
ମୁଁ ପୁରୀର।
ହ ହଁ,
ଆଚ୍ଛା ମୁଁ ମୁଁ ମୁଁ ପଚାରୁଛି କୋଶ୍ଚିନ।
ହଁ ହଁ,
ହଁ ଆଚ୍ଛା କହିଲ ଓଡ଼ିଆ ଭାଷା କେବେ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା?
ଓଡ଼ିଆ ଭାଷା କୋଡ଼ିଏ ଫେବୃଆରୀ ଦୁଇ ହଜାର ଚଉଦ।
ହଁ ଠିକ କଥା।
ହଁ ହଁ,
ହ
ପଚାରନ୍ତୁ,
ଆଉ କହିଲେ ଓଡ଼ିଆ ମହାଭାରତର ରଚୟିତା କିଏ?
ଓଡିଆ ମହାଭାରତର ରଚୟିତା ସାରଳା ଦାସ।
ଠିକ୍ ଅଛି।
ହଁ ହଁ,
ଆଚ୍ଛା ତମେ କିଛି ପଚାରିବନି ତମେ ବି ପଚାର।
ମୁଁ ପଚରାହଉଛି ରହ। ଓଡିଆ ଭାଗବତ ର ରଚାଇତା କିଏ?
ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସ।
ଓଡ଼ିଆ ଉପନ୍ୟାସର ଜନକ?
ଓଡ଼ିଆ ଉପନ୍ୟାସର ଜନକ ଫକୀର ମୋହନ ସେନାପତି।
ହଁ ହଁ,
ଆଚ୍ଛା ଛଅ ମାଣ ଆଠ ଗୁଣ୍ଠୁ କାହାର ରଚନା କହିଲ?
ଛଅମାଣ ଫକୀର ମୋହନ ସେନାପତି।
ଆଉ-ଉ-ଉ-ଉ ମାଟିର ମଣିଷ, ମାଟିର ମଣିଷ କାହାର ଉପନ୍ୟାସ?
ମାଟିର ମଣିଷ କାଲିନ୍ଦୀ ଚରଣ ପାଣିଗ୍ରାହୀ।
ହଁ-ଅ-ଅ ଠିକ୍।
ଆଉ ଚିଲିକା କାବ୍ୟର-ଅ-ଅ-ଅ କାହାର?
ଚିଲିକା କାବ୍ୟ ରାଧାନାଥ ରାୟ।
ଓଡିଶୀ ନୃତ୍ୟ କେତେ ମସିହାରେ ଶାସ୍ତ୍ରୀୟ ମାନ୍ୟତା ପାଇଲା?
ଓଡ଼ିଶୀ ନୃତ୍ୟ ଅ-ଅ ଉଣେଇଶହ ଅଠାବନ ମସିହାରେ ଶାସ୍ତ୍ରୀୟ ମାନ୍ୟତା ପାଇଲା। ଆଛା, ହଁ ପଚାର?
ଜୟଦେବଙ୍କ ଗୀତ ଗୋବିନ୍ଦ କେଉଁ ଭାଷାରେ?
ଜୟଦେବଙ୍କ ଗୀତ ଗୋବିନ୍ଦ ସଂସ୍କୃତ ଭାଷାରେ।
ଓ ହୋ।
ଆଚ୍ଛା ଓଡିଶୀ ସଙ୍ଗୀତର ଜନକ କାହାକୁ କୁହାଯାଏ?
ଓଡ଼ିଶୀ ସଙ୍ଗୀତର ଜନକ ଜୟଦେବ।
ଆଛା ପଟ୍ଟଚିତ୍ର କେଉଁଠି ପ୍ରସିଦ୍ଧ?
ରଘୁରାଜପୁର।
ଆଉ ଛଉ ନୃତ୍ୟକୁୁ ୟୁନେସ୍କୋ ର କେବେ ମାନ୍ୟତା ଦେଇଥିଲା?
ଦି ହଜାର ଦଶ।
ଠିକ୍ ଅଛି।
ଉଁ ହୁଁ କଟକ ରୂପା ତାର କୃଷି କୋଣ।
କଟକ ରୂପା ତାରକାସି ହେଲା ରୂପା ତାରର କାମ।
ଓ ହୋ। ଓଡିଆ ସାହିତ୍ୟରେ ପ୍ରଥମ ଜ୍ଞାନ ପୀଠ ପୁରସ୍କାର। କାହାକୁ?
ଉଁ ଆ ଓଡ଼ିଶା ସାହିତ୍ୟର ପ୍ରଥମ ଜ୍ଞାନପୀଠ ଗୋପୀନାଥ ମହାନ୍ତି ଉଣେଇଶହ ତେସ୍ତୋରି ମସିହାରେ ଦିଆହେଇଥିଲା।
ଓ ହୋ।
ହଁ ଆଉ ରଙ୍ଗବତୀ କେଉଁ ଅଞ୍ଚଳର ଲୋକ ଗୀତ।
ପଶ୍ଚିମ ଓଡିଶା।
ଆଛା ଆ ଓଡ଼ିଆ ଚଳଚ୍ଚିତ୍ରର ଜନକ କିଏ?
ହୁଁ ମୋହନ ସୁୁନ୍ଦର ଦେବ ଗୋସ୍ୱାମୀ।
ଠିକ୍ ଅଛି।
ପ୍ରଥମ ଓଡ଼ିଆ ସିନେମା କଣ?
ପ୍ରଥମ ଓଡିଆ ସିନେମା ସୀତା ବିବାହ ଯୋଉଟା କି ଉଣେଇଶି ଶହ ଛତିଶ ମସି
ଓଡିଆ ରାମାୟଣ ର ରଚୟିତା।
ଓଡିଆ ରାମାୟଣର ରଚୟତା ହେଲେ ବଳରାମ ଦାସ।
ଓ ହୋ।
ଆଚ୍ଛା ପଞ୍ଚସଖା ମଧ୍ୟରେ କିଏ ନଥିଲେ?
ସାରଳା ଦାସ।
ହଉ ଓଡିଶାର ବର୍ତ୍ତମାନର ରାଜ୍ୟପାଳ କିଏ?
ଓଡିଶାର ବର୍ତମାନର ରାଜ୍ୟପାଳ ହରି ବାବୁ କମ୍ବମପତି।
ହଁ ଠିକ ଅଛି।
ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ।
ଶ୍ରୀ ମୋହନଚରଣ ମାଝୀ।
ଓଡ଼ିଶାର ବିଧାନସଭାରେ ମୋଟ ଆସନ କେତେ?
ଅ ବିଧାନ ସଭାରେ ଶହେ ସରଚାଳିଶଟି। ଆଚ୍ଛା ତମେ କୁହ ଓଡିଶାର ଲୋକସଭାରେ ଆସନ କେତେ?
ଲୋକସଭାରେ ଆସନ ଏକୋଇଶିଟି।
ଆଉ ରାଜ୍ୟସଭାରେ ଆସନ।
ଦଶ।
ହଁ ଠିକ।
ଓଡ଼ିଶା ସର୍ବବୃହତ୍ ଶିଳ୍ପନଗରୀ କେଉଁଠି?
ଓଡିଶାର ସର୍ବବୃହତ ଶିଳ୍ପ ନଗରୀ। ହଉଛି ଆମର ରାଉଲ କିଲା ରାଉରକିଲା।
ରାଉଲକେଲା ଇସ୍ପାତ କାରଖାନା କେଉଁ ଦେଶର ସହଯୋଗରେ
ଆ ରାଉରକେଲା ଇସ୍ପାତ କାରଖାନା ଜର୍ମାନୀ ଜର୍ମାନୀ ଦେଶର ସହଯୋଗରେ ହଉଚି ରାଉରକେଲା ଇସ୍ପାତ କାରଖାନା। ଆଚ୍ଛା ନାଲକୋ ନାଲକୋ ନାଲକୋ କେଉଁଠି ଅଛି କହିଲ?
ଖୁଁ
ନାଲକୋ କେଉଁଠି ଅଛି?
ନାଲକୋ ଅନୁଗୁଲରେ।
ଆଉ ଓଡ଼ିଶାରେ ପ୍ରଥମ ସୂଚନା ପ୍ରଯୁକ୍ତି ପାର୍କ କେଉଁଠି?
ଭୁବନେଶ୍ୱର।
ଆଛା ଠିକ ଅଛି।
ଓଡିଶାର ମୋଟ ଜିଲ୍ଲା ସଂଖ୍ୟା କେତେ?
ଓଡ଼ିଶାରେ ମୋଟ ଜିଲ୍ଲା ସଂଖ୍ୟା ତିରିଶିଟି।
ଓଡ଼ିଶାର ନୂତନ ରାଜଧାନୀ କେବେ ହେଲା?
ଆ ଉଣେଇଶହ ଅଠଚାଳିଶ ମସିହା।
ହୁଁ ହୁଁ।
ଆଛା କଳିଙ୍ଗ ଷ୍ଟାଡିୟମ କେଉଁଠି?
ଭୁବନେଶ୍ୱର।
ହଁ ଠିକ୍। ଆଛା ଓଡିଶାରେ ପ୍ରଥମ ଏମସ ହସ୍ପିଟାଲ କୋଉଠି ହେଇଥିଲା?
ଏମ୍ସ ହସ୍ପିଟାଲ ଭୁବନେଶ୍ଵର ଠାରେ।
ଠିକ୍ ଅଛି। ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା କୋଉଥି ପାଇଁ?
ଆ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ହଉଚି ଆମର କଳାକାର ମାନଙ୍କ ପାଇଁ ପେନସନ୍।
ଅ ହଁ। ଓଡ଼ିଶାରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ?
ଆ ନନ୍ଦିନୀ ଶତପଥି। ଆଛା ତମେ କହିଲ ଓଡ଼ିଶାର ନୂଆବର୍ଷ ଓଡ଼ିଆ ନୂଆବର୍ଷ କେଉଁଟି?
ଓଡିଆ ନୂଆବର୍ଷ ପଣା ସଂକ୍ରାନ୍ତି।
ଆଚ୍ଛା ରଥଯାତ୍ରା କେଉଁ ମାସରେ ପଡେ? କେଉଁ ଓଡିଆ ମାସରେ? ହଁ।
ନୂଆଖାଇ କେଉଁ ଅଞ୍ଚଳର ମୁଖ୍ୟ ପର୍ବ?
ନୂଆଖାଇ ହଉଚି ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ।
ହଁ ହଁ। ରଜ କେତେ ଦିନ ହୁଏ?
ରଜ ତିନି ଦିନ ହୁଏ।
ଆଛା।
ଆ ତମ ଆଡେ ରଜ ହୁଏ କି ନାଇଁ?
ଆମ ଆଡେ ହୁଏ। ଏବେ ଝିଅ ମାନେ କରୁଛନ୍ତି ଆଉ।
ହଁ, ରଜ ତ ଝିଅମାନଙ୍କ ପାଇଁ ଆଉ।
ହଁ।
ଆଉ କଣ ବୁଲାବୁଲି କୁଆଡେ କରୁଥିଲ?
ବୁଲାବୁଲି ବେଲା ଆଜି ତ ବୁଲାବୁଲି ନାଇଁ। ତୁମ ସେପଟେ ବହୁତ୍ ଦିନ ହେଲା ଯିବାର ନାହିଁ।
ଆସିବ ନା ଆଉ ରଥଯାତ୍ରାକୁ ଆସ ବୁଲିକି ଯିବ।
ରଥରେ ଯିବା ଦେଖିବା।
ହଁ ଭଗବାନଙ୍କୁ ଡାକ ଭଗବାନ ଡୋରି ଲଗେଇବେ ହେଲା।
ହଁ। ଭି ଭିଡ଼ ତ ହଁ ଭିଡ଼ ପ୍ରବଳ। ହୁଏ ନା ଆଉ।
ତ ହବ ଭିଡ଼ ତ ହବ।
ଅ ହଁ।
ହଉ। ଆମେ ପୁଣି ଏମତି ପୁଣି ଧନ୍ୟବାଦ ଆମେ ପୁଣି ଏମିତି ପରେ କଥା ହବା। ଏମିତି ପ୍ରଶ୍ନ ଉତ୍ତର ଆଲୋଚନା କରିବା।
ହଁ ହଁ।
ହଉ ର ରହିଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।